ହ୍ୟାଲୋ କେମିତି ଅଛୁ?
ଭଲ ଅଛି। ତମେ ନାଇ ତୁଇ ବୋଲି କହି ପାରିବୁ। ହୁଁ ଭଲ ଅଛି। ଘରେ ସବୁ ଭଲ ଅଛନ୍ତି? ହ୍ୟାଲୋ।
ଖାଇବା କଣ ହେଇଥିଲା?
ଖାଇବା ତ ଆ ପଖାଳକୁ ଆମ୍ବ କୁ ଭଜା।
ପଖାଳ
ହଁ ତମେ ମାନେ ଗରମ ଭାତ ବୋଲି କହିହବ ଆ ତମେ
ହଁ ପଖାଳକୁ ଭଜା।
ହୁଁ ହୁଁ ହୁଁ ଏଇ ତମେ
ହଁ ହୁଁ।
ତମେ ସାନବେଳକୁ କାର୍ଟୁନ ଦେଖୁଥିଲି।
ହଁ
କି କାଟ କଉଠି ରଖିଥିଲା।
ହଁ ଟି ଭି ରେ।
ହୁଁ।
ଟିଭିରେ କାଟୁନ ଦେଖୁଥିଲି ନା ଆଉ କୋଉଠି ଦେଖିବି।
ହଁ ଯେ କୁ କାର୍ଟୁନ ରଖୁଥିଲେ କହୁଥିଲି।
କଣ ଆ ମିକି ମାଉସ ମ ମାସ କମ ଦେଖୁଥିଲି ଆଉ ଟମେଜରିଟା ବହୁତ ଦେଖୁଥିଲି।
ହୁ। ଆହା ହା।
ଆଉ ଡବଲ ଡବଲ ସବୁ। ସିନା ମୁଁ। ଭାଲୁ କାଟୁନ୍ ଗୁଡ଼ାକ କେତେ କଣ ଅଛି।
ବବୁଲ ଡବ୍ଲୁ।
ହଁ। ଆଉ କକରୋଚ କାଟୁନ ବି ଦେଖୁଥିଲି ଆଗିର। କରଚ।
ଅଗେନ୍ କକରଚ।
ହଶ।
କକ୍ରୋଚ ଗ୍ୟାଙ୍ଗ ଅମର ରହେ। ହୁଁ ହୁଁ ହୁଁ। ଅତି ସୁନ୍ଦର ଅତି ସୁନ୍ଦର ବେଣ୍ଟେନରେ ବେଶୀ କୁଇଲର୍ ଭଲ ଲାଗୁଥିଲା।
ବେଣ୍ଟାଚ ଯୋଉ ଏଲିଅନ ଦେଖାଉଥିଲା ସେ ଏଲିଅନ ସ୍କାନ କରିକି ସେ ସେଇ ଏଲିଅନ ହେଇଯାଉଥିଲା ଆଉ କଣ ଭଲ ଲାଗିବ।
ନାଇଁ ବେଣ୍ଟେନ୍ ଏମିତି ଗୋଟେ ଏଲିଅନ ବଢିଆ ଲାଗିଥିବ ଯେମିତି ହିଟବ୍ଲାଜ୍ ଡାଇମଣ୍ଡଏଣ୍ଡ ବିଲିଜିଆଁନ। ମଙ୍ଗସଲ ଫୋରାମ୍। ଏଲିଅନ ଏକ୍ସ।
ମାନେ ନାଇଁ ହେଲେ। ଭଲ ଲାଗୁ। ନା ସେ ଯୋଉ ଉଡୁଛନ୍ତି ପୋକ ଭଳିଆ ସେଗୁଡା।
ଜେଟ୍ର କି ଷ୍ଟିଙ୍ଗ ଫ୍ଲାଏ ଜେଟ୍ରି। ଟି ଫ୍ଲାଏ।
ଷ୍ଟିଙ୍ଗ ଟା ବୋଧେ।
ଓହଁ ସେ ପାଟିରୁ କଣ ଗୋଟେ ବାହାର କଲା ଲିକ୍ୱିଡ ଟାଇପର୍।
ହଁ ହଁ।
ହୁଁ ହୁଁ ହଁ। ଫୋର ଭଲ ନାହାନ୍ତିଥିଲା ଫୋରା ତ ପାୱାର ଫୁଲ ଥିଲା।
ହଁ ସବୁ ଭଲ ଲ। ସିଲମ।
ସେ କ୍ୟାବେନ୍ ଏଲେଭେନ୍ କୁ। ଆଁ।
ଖାଲି ଟିକେ ମଝିରେ ମଝିରେ ଟିକେ ଦେ। ବୁଝିଲି ଖାଲି। ଖାଲି ଏଠି ଟମ୍ ଆଣ୍ଡ ଜେରୀ କକ୍ରୋଚ୍। ସାରକୁ ଅଧିକ ଦେଖୁଥିଲି।
କକ୍ରଜ,
ହଁ,
ତମେ ସେନ କକୋଚ ରେ ଦୁନିଆ କ ପାପା କିଏ ଜାଣିଛ କୋଚ ରେ ଦୁନିଆ କ ପାପା କୋନ ହେ?
ହଁ ଗିରୋ ଭାଇ
ନାଇଁ ରାନ୍ଧୁ ତାଘର ହଁ ପରା ନାଇଁ ରାନ୍ଧୁ ଯିବୁ ତାର ଡେଲି
ନା ଏବେ ଆଉ କଣ ଦେଖୁଛି? ଏବେ ତ ଅଲଗା ପ୍ରକାର କାର୍ଟୁନ, ବଡ ହେଇଗଲା ପରେ ଅଲଗା, ଛୋଟ ହେଲା ବେଳକୁ ଅଲଗା।
ଯାକ ଯାକ ମେ ହୁଁ ଦୁନିଆ କା ପାପା। ହଁ ଜାକ୍
ଆଚ୍ଛା। ଆଉ ଖରା କେମିତି ହଉଚି ତମ ପଟ?
ନାଇଁ ତମପଟେ ତ ମେଘ ଅ ବର୍ଷା ପାଗ ଟାଇପ ର କିଛି ହେଇଛି
ବର୍ଷା ପାଗ ହେଇଛି ଆଉ ତମକୁ କଣ ଥଣ୍ଡା ଲାଗୁନି କି ଏସି ଲଗେଇଛ ଏମତି ସାଉଣ୍ଡ ହଉଛି? ଏସି ଲଗେଇଚ ନା ପଙ୍ଖା ଲଗେଇଚ ଆଚ୍ଛା! ହଉ ଆଜିର୍ ଆଜିର ଦିନ କେମିତି ଗଲା?
ହଁ ବହୁତ୍ ଭଲ। ସକାଳୁ ଉଠିଲି, ତାପରେ ଘୃ- ଥିଲପ୍ ଖାଏ ଚାପ୍ ଲି ଲି ବ୍ରସ୍ କଲି ଭାତ ଖାଇଲି ଆଇଲି ଶୁଇଲି ଉଠିଲି ସେମ୍ ଏବେ ଆର୍ ଥରେ ଆଇ କରି ସାଙ୍ଗ ସହିତ ଫୋନ୍ ରେ କଥା ହେଲି ଏତିକି
ଆ ଚ୍ଛା ଆଉ! କଲେଜ କେବେ ଖୋଲୁଚି?
ଆଁ ସୁହଳରେ
ସୁହଳରେ ଯିବାର ପ୍ଲାନ
ହଁ ଏ କୁଡିଏରେ ଯିବାର ପ୍ଲାନିଂ ଅଛି ତ, ଟିକେ କାମ ଅଛେ ସେ କାମ ସାରିକରି କୁଡିଏରେ ପଳେଇବି କଲେଜ।
ଉଁ ଦପ୍ ଆଉ ଲାଗୁଚି ତମକୁ ସେମିତି କେମିତି ଭଲ ଲାଗିଲା କି?
ହଁ ବହୁତ ଭଲ। ସେ କୁଆ ଖାଇଥିଲା ପଡ୍ମାବସ୍ ଏତେ ସାରା ଵୁକ୍ସ ଥିଲା ହଁ ବହୁତ ସାଙ୍ଗ ଥିଲେ କୁହନ୍ତୁ ନାଇଁ ହେ ଭଲ ସାଙ୍ଗ ଥିଲେ ହନ୍ତ ବହୁତ ଭଲ ସାଙ୍ଗ ଥିଲେ
ଓହୋ ଆ ସାଙ୍ଗମାନଙ୍କୁ ମନେ ପକାଉଚ!
ହଁ ଦେ-
ଆମେ କେତେ ଜଣ ସାଙ୍ଗକୁ ମନେ ପକାଉଚ
ମାନେ ଫାଷ୍ଟ ତ ମୋର ଦୁଇଟା ବେଷ୍ଟ ଫ୍ରେଣ୍ଡ ଥିଲେ ସେ ଦୁଇ ଜଣଙ୍କୁ ମନେ କଁ କହୁଚୁ ତାପ୍ ତର୍ କେତେଟା ଫିମେଲସ୍ ଥିଲେ ମାନେ କେ ପ୍ରାୟ ମହିଳା ସାଙ୍ଗ ଥିଲେ।
ଓହୋ
ତିନଟା
ହ
ହୁଁ ତିନି ଜଣ ସାଙ୍ଗ ଥିଲେ। ଆଁ
ମୋର ବେଷ୍ଟ ଫ୍ରେଣ୍ଡ ତ ଦୁଇ ଜଣ ଆଉ କଲେଜ ଟାଇମ ସେ ଦୁଇ ଜଣ ଦୁଇ ଜଣ ଏକା ଥିଲେ ଦୁଇ ଜଣ ଏକା ରହିବେ।
ମାନେ କଣ ଦେଖିକି ତମେ ସେମାନଙ୍କୁ ବେଷ୍ଟଫ୍ରେଣ୍ଡ ବୋଲି ମାନିଲ ଟିଏ କୁହ।
ହାଁ ହା ବଏସ ମାନଙ୍କର ଫ୍ରେଣ୍ଡସିଫ୍ ନାହାଁନ୍ତି ଦେଖୁନାହିଁ ଗୁଣ ବଣ ମିଶିଲୁ ମିଶିଲୁ କଥାବାର୍ତ୍ତା ଫ୍ରେଣ୍ଡ୍ ଟାଇମସ୍ପେଣ୍ଡକଲୁ ଫ୍ରେଣ୍ଡ୍। ଫାଷ୍ଟ ତ ଗୋଟେ ସାଙ୍ଗ ଥିଲା ସେ କି ଆମକୁ ଫାଷ୍ଟ ଦୁଇ ଜଣଙ୍କୁ ଦେଖେଇଲା ମୋ ସା ଆମ ଦୁ ଜଣଙ୍କୁ ଦେଖେଇ ଦ ଜଣ ସେମକୁ ମିଟ୍ କରିଥିଲା ଆମେ ସାଙ୍ଗ ହେଲୁ ତାପରେ ସେ ଯେ ଯିଏଆମକୁ ମିଟ କରୁନେ ସେ ସାଙ୍ଗ ପଳେଇଲା କଲେଜ ଛାଡିିକରି ତାପରେ ତାର ରୁମ ଟା ଆମ କଲେଜ ପାଖରେ ଥିଲା ତାରସେ ସେଲୁନ୍ ନାଇକି ତା ସାଙ୍ଗେ ଆର ଗୋଟେ ସାଙ୍ଗକୁ ଦେଖିଲୁେ ଆମେ ଭେଟିଲୁ ଆମେ ସେ ମୁଇଁ ସେ ଆଉ ତାର ଗୋଟେ ସାଙ୍ଗ ସହିତ ଭେଟ କରିଥିଲା ଏମିତି ତ ଆମେ ତିନି ଟାଟା କାମ ଦ କାଟା ହେଲୁ ଆଉ କକୋଚାଇକି ଆମରା
ହଁ।
ଜଣେ ଝପଲୁ ପପଲୁ ଟପଲୁ।
ମୁଁ ସେ ଦିମାଗ ବାଲା ଚପଲୁ। ଆଉ ଗୋଟେ ମୋର ସାଙ୍ଗ ଲମ୍ୱୁ